ହ୍ୟାଲୋ କଣ ଲୋ ତୋର ସ୍ଲୋ ସୁବୁଚି।
କାଇଁ ମତେ ଠିକ୍ ଠାକ୍ ସବୁ ଶୁବୁଚି ତତେ କେମତି ହୋଉଛି ସ୍ଲୋ ଶୁଭୁଛି।
ଆଁ।
ମତେ ସବୁ ଠିକ୍ ଠାକ୍ ଶୁବୁଚି।
ହଁଲେ ତୋ ଭୟସ ଟା ସ୍ଲୋ ଶୁଭୁଛି ସେଇୟା କହୁଛି।
ଓହୋ। କଣ ଏଇନା ମେସିନ ଚଲାଉଛୁ ନା କଣ?
ହଁ।
ଆ ସେଇଆ ଆଉ ଖାଟୁ ଖାଟୁ ହଉଛି ଆଉ।
ହୁଁ ଖାଇସାଇଲଣି?
ହଁ ମୁଁ ଖାଇସାଇଲିଣି। ଆଉ ସବୁ ବସଛନ୍ତି ଖାଇନାହାନ୍ତି।
କି?
ସେ ଖାଇବେ କି ତାଙ୍କର ଆଜି ଉପାସ ସବୁ ଶୋଇପଡ଼ିବେ ଆଉ ଖାଇବେନି।
ଉଁ ହୁଁ।
ଆଉ ରୋଷେଇ?
ଏ ଅଣ୍ଡା ତକାରି ଏଇନା ହେଲା।
ଉଁ ହୁଁ।
ଏ ରୂପାଲି ତାର ଖାଉଛି। ଆଉ ଯାହା ଖାଇବ ଆଉ କଣ କରିପାରିବୁ
ଉ ହୁଁ।
ଏ ରୂପାଲି ତାର ଆଗେ ଷ୍ଟାର୍ଟିଂ କଲା।
ସେତାର ଖାଉ ଆଉ ପୁଅ?
ସିଏ ତାର ଏଇଠି ଅଛି। ଏ ମନ୍ଦିର ଆଡେ ଏଇନା ଖାଇବ ଖାଇନି।
ବ୍ଲାଉଜ୍ କେତେଟା ସିଲେଇ କଲୁଣି?
ଶୁଭୁନି।
ବ୍ଲାଉଜ କେତେଟା ସିଲେଇ କଲୁଣି?
ସେଇ ବା ସେଇ ସାତଟା ସିଲେଇ କରିଥିଲି ଆଜି ଦେଇଛନ୍ତି ମାନ୍ଦେଇ ଘର ଚାରିଟା। ଆଉ ବେଲା ଦେଇଛି ଗୋଟେ ଆଣିମି ଅସ୍ତ୍ର ଆଣିମି। ଏ
କିଏ ଆଣିକି ଦବ ଅସ୍ତ୍ର?
ଏଇ ଦେଖିଆ ନହେଲେ ଜୀମି କାହାକୁ ଗୋଟେ କହିକି ଦେଖିଆ ଜିମି ନହେଲେ ନାହିଁ କାହାକୁ ଦେମି ସେ କପଡା ଗୁରା ଆଣିବା ପାଇଁ ଆଉ। ଦେଖିବା ଭାଉଜଙ୍କୁ କହୁ ଯିବା ପାଇଁ ଯଦି ଭାଉଜ ତାଙ୍କର ଗଲେ ଆଣିବେ ନହେଲେ ନାହିଁ ଯଦି ଜିମି ଜିମି ଆଉ। ଦେଖିବା ଆଉ କଣ ନଆଣିଲେବି ହବନି ସେ ସବୁ ପଳେଇ ବୁଧବାରେ। କିଏ କହୁଛି
ସମସ୍ତେ ପଳେଇବେ ନା କଣ?
ହଁ ସେଇ ମନ୍ଦେଇ ହରିକା କି ଏଇ ହୁଁ ମନି ଦେଇ ମନ୍ଦେର ନୁହେଁ ତ ଏଇ ମିନା ଦେଇ। ସେଇ ଦେଇଛି ସେଇଆକୁ ଯିବ ଯେ ବୁଧବାର ସେୟାକୁ ମୁଁ କିହିଲି ମୁଁ ଙ୍କାଇ ଆଉ ରଜ କରିବି କି ମୁଁ ତ ଏଇଠି କରୁଥିମି ରଜା।
ହଁ ତୁ ସିଲେଇ କରିଦେ ତୋର ପିଠା ଖାଇକି ଖାଲି ରଜ କରିଦବୁ ଆଉ।
ଆଉ ରଜ ବୁଲି ପାରିବିନି ଏଇ ପା ସେଇ ଗୋଟେ ଅସ୍ତ୍ର ଥିଲା ଯେ ଆଗରୁ ବ୍ଲୁ କଲର ଟେ ଏଇ ମନ ମିନା ଦେଇର ତାର ଗୋଟେ ମିଶିଗଲା ବ୍ଲୁ କଲର। ଆଉ ସେଇଟା କାଟି ଦେଇଥିଲି ଏଇଟା ମୁଁ କହିଲି ଜଏଣ୍ଟ କରିଦିଏ କପଡାକୁ ଅସ୍ତ୍ର ଟା। କାଲି ପଛେ କାଟିକି ଯାହା କରିମି। ଆଉ ଯାଏ ଅସ୍ତ୍ର ଆଣିନେ କରିମି ଏଇଟା ଅଧା ଖାଲି ଟା କରିଦଉଛୁ। କଲିକି ଇଏକରିମି ଏଇ ଛୁଞ୍ଚି ପାଇଁ ଏଟା ଏମିତି ହଉଥିଲା ଜାଣିଛୁ ନା।
କଣ ସେଇ ଛୁଞ୍ଚି ଲଗେଇଦେଲୁ ଯା ଭଲ ହେଲା।
ହଁ ସେ ବା ଲଗେଇନି ଯା କାହିଁ ଆଉ ଏତେ ଟଣା ଟାଣି କି ଏଁ କିଛି କାଇଁ ଇଏ ହୋଉନି ଆଉ।
ସେଇ ଛୁଞ୍ଚି ଟା ପୁରା ଅନଲାଇନ୍ ରୁ ଆଣିଥିଲୁ ନା କଣ।
ନା ନା ସେଇ ଅଳତିରୁ ଆଣିଥିନି। ସେ ଅଳତିରୁ ପା ଖାଲଟାରେ ପା କୋହୂଚି ପଚାଶ ଟଙ୍କା ଗଲା ଖାଲି ସେଇ ଛୁଞ୍ଚି । ପାକେଟ୍ ଦିଇ ଦି ପାକେଟ୍ ନଷ୍ଟ ହେଲା ଖାଲି। ଆଉ ସେଇରା ଅଛି। ଏରା ଆଉ ଲାଗିବନି କିଛି ଏରା ତ ରିଜେକ୍ଟ ଭଳିଆ ହେଲାଣି। ଟିକେ ଧର ଏଇ କୁଟି କୁଟା ହେଇକି ଯୋଉ ମୁନଟା ବା ଭାଙ୍ଗି ଯାଉଛି ସାଙ୍ଗ ସାଙ୍ଗେ। ହାଁ ଯଦି ଟିକେ ସ୍କ୍ରାଚ୍ ଭଳିଆ ହେଇଯାଉଛି।
ହଁ।
ଆଁ ସ୍କ୍ରାଚ୍ ହେଲା ଆଳୁକୁ ଆଉଥର ବେଳୁକୁ ହେରା ଟାଣିବ କପଟା ଟାଣିବ । ଏଇରା ତ ଏକାଥରେ କୋଡିଏ ଟା ଆଞ୍ଚି ଯିବ ଏକାଥରେ ଆଉ।
ଅହଁ।
ଅ ଏଇ ଟଙ୍କା।
ଏଇ ଯୋଉ କିଏ ପ୍ରକାଶ ଭାଇ।
ହଁ।
ଅହଁ ତୋରୋ ଦେଇଦେଇ ଯାଇଛନ୍ତି।
ନାଁ ଲୋ ଏଇ ତୋ ନନା ଦେହ ହୋଉଛି କ ତି ଯେଉଁ ଆଣିଥିଲୁ ଯେଉଁ ସେଇଟା ଦେଇଦେଲେ।
ହଁ ହଁ ହୁଁ।
ହଁ।
ହଁ ହୁଁ ହୁଁ । ହେରା ଅନଲାଇନ ରେ ରହିଲା ଆଳୁକୁ ହେରା ହୋଉଥୁଲା ନା ହଜାର ପନ୍ଦର ଯାହାନେ ଏ ମାନେ ରହୁଥୁଲା ସେଭିଙ୍ଗି। ଆଉ ହାତରେ ହେନେ ଆକାଉଣ୍ଟୁ ଜିରୋ ଏଇନା ହାତରେ ହେଲେ ଆଉ ହୋଉନି। ମାନେ ହେଦିନଠୁ ଆକାଉଣ୍ଟୁ ଜିରୋ ହେଇକି ଅଛି କିନ୍ତୁ ହା ତରେ ସେଇ ଟୋଟାଲି ମାନେ ସବୁ ଖର୍ଚ୍ଚ କିଛି ଏପଟ୍ ସେପଟ୍ ହୋଉନି।
ଏରା ତ କଟିବ ନେଇ ଲୋ ଆଉ ମାସ ତ ପଳେଇଗଲାଣି ତୋରୋ।
ଖେ ମୁଁ ଥରେ ଟ୍ରାଏ କନେ ସିନା ତୁ ଆଉ କଟି ଯାହାହେନେ ତୁ କଟିବ ବୋଲି ଆଉ ତୁ ଇଏ କରିବୁନେଇ କି କୋହୁନୁ।
ହଁ ହଁ।
ଆଉ ତୁ କଟୁକୁ ଯାହା କରୁ ତୁ ଆଉ କଁ ଅନେଇକି ଥିବୁ କାଟିବ ବୋଲି ଇଏ କରିକି।
ମୋରୋ ବି ସେମିତି ହୋଉଥୁଲା ହୋଉଛି ଆଗୁରୁ ହେଲା। ତାପରେ ତ ମଝିରେ ପୁଣିରେ ହେଟା ଯାଇଁକି ବନ୍ଦ କଲି ତାପରେ ଯାଇଁକି ଇଏ ହେଲା।
ନା ମୁଁ ବା ସେଇଆ କୋହୁଛି ଦେଖିଆ ଆକ୍ଚୋଲି କେତେ ଦିନ ହେଲାଣି ଜୁନ ରୁ ଏତିକି ତାରିକି ହେଲାଣି। ଆଉ ଯଦି କରିଚି ନ କଟିଲା ନ କଟିଲା ତାହେଲେ କୋହୁନୁ ତୁ ତ ପକେଇବୁନି ବି ସବୁଦିନ ପାଇଁ କଣ ରଖିଥିବୁ କି ଆଉ ତାଙ୍କର କାଟିବେ ତାଙ୍କର କାଟନ୍ତୁ।
ନା ନା ଆଗେ ହୋଉଚି ହଜାରେ ଖଣ୍ଡେ ହୋଉଛି ପକେଇକି ର
ହୁଁ। ସେଇ ହଜାର ରଖିଲେ କଣ ପାଁଶହ ରଖିଲେ କଣ। ଯଦି କାଟିବାରଥିବ ସିଏ ନା କାଟିବେ କୋହୁନୁ।
ହଁ ନା ନା ଆଉ ଗଲାଣି ପା ମାସ ଗଲାଣି ଆଉ କାଟିବେନି ହେଲା।
ମୁଁ ପା ସେୟା କୋ ଯଦି ନ କାଟିଲା ଭଲ ଇଏଟା ଆଉ ଯଦି କାଟିଲେ ସଇିଲା ଆଉ। ଆଉ ଯୋ ଏ ଆଜି ନ କାଟିଲେ କାଲି କାଟିବେ। ଆଉ ହେଟାରେ ହେନେ ଶୟା ପାଞ୍ଚ ଦଶ ରୋହୁଥିଲା ଏମିତିରେ ହାତରେ ହେନେ ଟୋଟାଲି ରୋହୁନି। ଖର୍ଚ୍ଚ ଉପରେ ଖର୍ଚ୍ଚ।
ହଁ ସେଇଆ ନୁହୁଁ କି ପାଖରେ ଏଇଟା କଣ ରହିବ କି ହାତରେ।
ହୁଁ ଜଲ୍ ଦେଇ ଯୋଉ ପଇସା କହୁନଥିନା ଯୋଉ ପଠେଇଥିଲା ତିନି ହଜରେ
ହଁ।
ସେ ତିନି ହଜାରରୁ ସେ ଚଉଦଶହ ଟଙ୍କା ନେଇଥିଲା। ଆଉ ସେ ଷୋଳଶ ପାଇବ। ଏ ଷୋଳସ ରୁ ସେଇ ଷୋଳସ ରୁ ତାକୁ ପାଞ୍ଚଶହ ଦେଇଦେଲି। ଆଁ ସେଇଟା ରଖିଥିନି ଆଣିକି ଇଏରୁ ଆଉ ତୋତେ ପାଞ୍ଚଶହ ଦେଇଦେନି ଆଉ ସେହିଦିନ ଚାଉଳ ଏ
ଆଉ କିଣି ଦେଇଥା ପୁଣି ଶହେ ଟଙ୍କାରେ କିଣିକି ଆଣିକି ଦେଇଥେନି ତାକୁ।
ହୁଁ।
ଆଉ ଏମିତି ଆଜି ଫୁଣି ସେ ଛୁଞ୍ଚି ଧରିକି ଯୋଉ ଆସିଥିଲେ ଛୁଆ ଯୋଉ ନା
ହଁ।
ଆଉ ତାଙ୍କୁ ଫୁଣି ଏଇ ଥଣ୍ଡା ଦିଟା ଦେଇିଥିନି ଆଉ ଏଇଠି ଏଇ ଅଣ୍ଡା ହେରିକା ହେଲା। ଏକାଥେରେ ଶହେ ଟଙ୍କା ଗଲା ମୁଁ ସେଇଆ କହୁଚି ଟଙ୍କାରେ ପଇସା ରହୁନି ଖାଲି ଏପଟ୍ ସେପଟ୍ ହେଇକି ଆଉ
ଓହୋ। କି ପିଠା
କି ପିଠା ଆମର ହବ ନା ହବନେଇଁ?
ତୁବୁନେଇଁ।
ପିଠା କଣ କରିବ?
ନା ଲୋ ପିଠା କିଏ କରୁଚି ସେଇ ଯଦି କରିବି ଦେଖିଆ କାଲି ଏଇ ଚକୁଳି ପିଠା ଦିଟା କରିବି ଆଉ କି ପିଠା କରୁଚି।
ଖାଲି ଚକୁଳି ଆଉ କିଛି କରିବୁନେଇଁ?
କିଏ କରିବ ହେରା ଇଏ କରିକି
ହୁଁ ବୋଉ କରିବନି କି, ବୋଉ କରିବନେଇଁ କି?
ନାଁ ଲୋ ସେ କରୁଚି, ଏ ତ ଖାଇବି। ଚକୁଳି ପିଠା ଖାଇକିନା ଶାନ୍ତି ଆ କାଠ ଯାରେ ପତର ମତର ଜାଳିକି ରୋଷେଇ ହଉଚି। ଜାଣ୍ଥା। ଆଉ କାଠ ତ ହେଲା ବେଳକୁ କାଠ ସିନା ଥିନେ, ପତର ଜଳୁଚି ଇଆଡେ ସଆଡେ ଧୂଆଁ ହଉଚି ପୁଣି ତୋ ପେଠା କରୁଛି।
ଗ୍ୟାସେ-ଗ୍ୟାସେରେ ରୋଷେଇ
ଗ୍ୟାସେଟା ସଇଲାଣି ଗ୍ୟାସ୍ ସଇଲାଣି ନାଲି ବତି ଜଳିଲାଣି।
ଓହୋ।
ହୁଁ। ଆର କୁଆଡୁ କଣ
ତଡିକି ସେଇଆଡ଼େ ବୋଲି ବିଦା କରଚନ୍ତି।
କମ୍ପାଇଁ?
ଏଇ ଯିବ ସିଏ ରାତିରେ ତାକୁ ସେ ମାଡ଼ୁଚି।
କୁଆଡେ ଯିବ?
ଆ ସାନ ମାର ଇଏ କତିକି ବୋଲି ତାକୁ ତଡିଚନ୍ତି। ଯାଇଚି ସିଏ ଟ୍ରଚ ନେଇକି ଯାଇଚି।
ହୁଁ ସେୟା ନନାଙ୍କୁ କହିବୁ ନନା ଆଣିକି ଛାଡିଦେବେ ଝିଅଟାକୁ।
ସିଏ ଦେଖିଆ ସେଇ ଯୋଉ ପାଣି ଭୂଆ
କୁଆଡେ ଗଲେ ରୂପା। ଛଅ ଲେଖା ସେଇଦିନ ହ ଗଲେ ଗୁଆଡେ।
ଘରୁ ବାହାରୁ ନେଇ କି ଆଗରୁ ଯିବ ଟିଉସନ୍ ବନ୍ଦ ହେବ ନା ନାଇଁ ଖାଲି ତର ତର ହେଉଛି ଯିବ ବୋଲି।
ନା ସେଇ ପାଣି ବାବଦରେ କହିବ ଆଣିକି। ଛାଡି ଦେବେ। ସନ୍ଦ୍ୟରେ ତାର ଏଠୂତା ଦୋଳି ଫୋଳି ଖେଳି ଖୁଳା ତା ଯିବ ଆଉ।
ହଁ।
ଏଠି ତ କୋହୁଥିଲା ରୁପାଲି ସେଠି ଯୋଉ ଛକ ପାଖରେ ନେଇି ଯାଉନୁ ସେ ଧୂପ କଠି ଟା ଆଣୁନୁ ଏଇ ସେଇଠି ତ ପକେଇବେନି ସେ ଯଉ କୋଣ ସିନା ବୁଲିରେ ଆକ୍ସିଡେଣ୍ଟ ହେଇଛି ଯୋଉ।
ହଁ।
ସେ ତା ପାଇଁ ପକେଇବେନି। ଆଉ ଯାହା ଏଇଠି କୋଉଠି ଦୋଳିମୋଳି ପଳିବ କିଏ ଜାଣିଲା ଏଇଠି ତାକୁ ପକଉନାହାନ୍ତି ଆଉ। ତାର କୋଉଠି କଣ ପକେଇବେ ଖେଳିବା ପାଇଁ ଆସୁବିଧା ଛୁଆ ଗୁରା।
ଆଉ।
ଏମିତିରେ ରୂପାଲିର କତୀରେ କଣ କହିଲୁ ଢଙ୍କିନା ଦୌଡି ପଳୋଉଚି ଖେଳିବା ପାଇଁ।
ତା ଡ୍ରେସ୍ଟା ତ କଣ ପନ୍ଦର ତାରିଖ ତ ଲେଖିଥିଲା ତର କେତେ ତାରିଖ ଆସିବ କେଜାଣି।
ଆଗୁଆ ଆସିପାରେ।
ହଉ ଦେଖିଆ।
ଆଉ ଯଦି ତତେ ସେଦିନଠୁ କହିଲେ କରିବା ପାଇଁ ଆଉ ତ ଶୋଇକି ରହୁଛୁ ଏଠି ଇଏ ହୁ
କିଏ ମୁଁ ହେରା କାଟିଦେଲି ଖାଲି ପଇସା ଦରକାର ନା ଖାଲି କରିଦେବେ।
ଆ ନା ନା ପଇସା ତ ସେଇଠି ତ ଥିଲା ତ ପାଖ ଯୋଉ ମୋରୋ ଯୋଉ ଇଏ ହଜାର ଟଙ୍କା ଟା ସେଇଟ ଆଣି ଦେଇଥାନ୍ତି। ଏ ଯୋଉ ସେ ନେଲାନାଲା ଆଉ ଯାହା କହୁଥିଲା।
ନାଇଁ ନାଇଁ ଏକାଛେକରେ ସେ କହୁଛି ବଡ଼ ଇଏ ଗୋଟେ ନେବ ତ।
ହଁ।
ଆଉ ସେଇଥିପାଇଁ ସେ ଦୀପେ ଇଚି। ମୁଁ ପା ସେଇଆ ଆଜି ପଚାରୁଥିଲି ମାନେ କଣ କିରେ ଆଉ କହିଲା ରୁହ ଟିକେ ଲୋକ ଦେଖିକି ଦବା ନା ଖାଲି ଇଏ କରିକି ଦେଇଦବା କି?
ଓ ନା ମୁଁ ସେହା କହିନି ହେଦିନ ଠୁ କହୁଥିଲା ଦଶ ତାରିଖ ଦବ ଏଇ ଦବ।
ସେ ଭାବିନି ମୁଁ କିହିଲି ଯାଉଚି ତା କତିିକି ଦେଇଦେମି ତା ଥିବ ସେତ କହୁଥିଲା ଯୋଦିନ ତାର କହିବ ନହେଲେ
ନାମଁ ସେଠି ହୁଁ।
ମୁଁ ପାର ଡେଲି ତାକୁ ପଚାରୁଛି ଏ କରିନ ଦି ତିନି ଦିନ ହେଲା ତା କତିକି ଫୋନ କରିନଥିଲି ଆଜି କରିଥିନି। କହିଲା ମୁଁ ପା ତମ କତିକୁ ରାତିରେ କରିଥାନ୍ତି ମୁଁ ହଁ ରାତିରେ ଦେଖେଲୋ ରା ରାତି ରେ ଆଉ କଲାନି କରିନ କଲ ଏ ଗାଲୁ ଆମ।
ହୁଁ ସେ କରିଦେଲେ କଣ ଧର ଇଆଡୁ ଆଡଜଷ୍ଟ ଟିକେ ହେଇଥାନ୍ତା ନା ଆଉ।
ସେ ରହିଛି ସିଏ କହୁଛି ଗୋଟେ ବଡ ଇଏ ଅଛି ଆଉ ଦେଖିବା ସେଇ ସେ ନହେଲେ ଦେଇଦବା ଆଉ ନହେଲେ ଯଦି ନ ଖୋଜିବେ ସେଠି ଯଦି ନହେଲା। ଆ ଏଇଠି ଇଏ କହୁଥିଲା କାଳେ ନବ ବୋଲି କେତେ ତିରିଶ କି ଏ କେତେ ତାର ଚାଳିଶ ତାର କେତେ ପଚାଶ ତା ଯାହା ନବ। ଆଉ ଇଆ କହୁଥିଲା ମୁଁ ସେଇଥିପାଇଁ ଯାପିକି ରଖିଛି। ଆଉ ନହନେ ମୋ ସାଙ୍ଗେ ସାଙ୍ଗେ ଯୋଉ ତା କହିଦେଲେ ପବନାକୁ କହିଦେଲେ ସେ କଣ ଦି ପରସେଣ୍ଟ ରେ ନେଇ ଯିବନି କି?
ମୁଁ ସେଇଆ କହିଲି ଦି ବର୍ଷରେ ଇଏ କହିଲେ। ଲସ୍ ଏବେ ହେଇଯଏ ଦି ପରସେଣ୍ଟ ହେଲାବେଳୁ କୁ କହୁନୁ।
ସେଇଥିପାଇଁ ତ ଇଏ କରୁନି ହଉଲୋ ରଖୁଛି ଟିକେ।
ହଉ ହଉ ହଉ।